ହାଲୋ। ହଁ ସୁଦୀପ୍।
ଆଜ୍ଞା।
ହଁ ସୁଦୀପ କହୁଛନ୍ତି ତ?
ହଁ ଭାଇ ହଁ ଭାଇ ହଁ ମୁଁ ଚିହ୍ନିପାରିଛି ହଁ ହଁ ହଁ ଶଙ୍କର ଭାଇ କୁହ।
ଆଚ୍ଛା ଇଏ ତୁମେ ତ ଗ୍ରାଜୁଏସନ କମ୍ପ୍ଲିଟ୍ କରିସାରିଲା ପରେ ସମସ୍ତଙ୍କୁ ଭୁଲିଗଲ ଦେଇକି ଏବେ ସବୁ ଭଲ ତ?
ହଁ ଭାଇ ଭଲ ଅଛି ଆଉ ୟା ପରେ ଆଉ ବେଙ୍ଗାଲୋରରୁ ଆସିଥିନି ଆମ ଡାଟା ଆନାଲାଇସ୍ ସ୍ପୋର୍ ଫିୟର।
ଦେଇ ବାପା ମାଙ୍କ ଦେହ କେମିତି?
ହଁ ଭଲ ସମସ୍ତେ ଭଲ ଆପଣଙ୍କ ବାପା ମାଆ ଦେହ ଭଲ ଅଛି?
ଯାହା ହଉ ଇସ୍ ହଁ ମୋ ବାପା ମାଆଙ୍କ ବି ଦେହ ଭଲ ଅଛି ଈଶ୍ୱର ମଙ୍ଗଳ କରନ୍ତୁ ଯାହା ସବୁବେଳେ ଭଲ ରୁହନ୍ତୁ। ଆଚ୍ଛା ତୁମେ ଗୋଟେ କୋର୍ସ କରୁଛ ବୋଲି କି ମତେ କହୁଥିଲ ଯିବା ଆଗରୁ?
ହଁ ମୁଁ କହୁଥିଲି ପରା ବେଙ୍ଗାଲୁରୁରେ ଡାଟାନେଲା କୋର୍ସ କରୁଛି।
ଆଚ୍ଛା ଜବ୍ ଫବ୍ ପାଇଲନି?
ନାଉ କୋର୍ସ ସରିନି ପା କୋର୍ସ ସରିଲେ ମିଳିବ ଯୋଉ
ଆଚ୍ଛା ଠିକ୍ ଅଛି କେତେ କଣ ଖର୍ଚ୍ଚ ହୁଏ?
ଦେଖନ୍ତୁ ବେଙ୍ଗାଲୁରରୁ ତ ଗୋଟେ ଦାମିକା ସିଟି ମାନେ ଏଠି ସବୁ ଜିନିଷ ରେଟ୍। ଆଉ ମୋର ହଷ୍ଟେଲ ଖର୍ଚ୍ଚ ଯାଉଛି ପାଞ୍ଚ ହଜାର ମାସି। ଆଉ କୋର୍ସ ଫି କୋର୍ସ ଫି ଟା ନଉଛନ୍ ଲକ୍ଷେ ଟଙ୍କା କଥା ହେଇଥିଲେ ମୁଁ କହିଥି ନି ସାର ଏତେ ଦେଇପାରିବି ନା ଅଶୀ ହଜାର ର କରୁଛି ଆଉ ଗୋଟେ ବର୍ଷ ଆଉ।
ଆଚ୍ଛା ଠିକ୍ ଅଛି। ଆଚ୍ଛା ମୋର କିଛି ସେଇଠି ଭର୍ତି ହେଇପାରିବ କି ମୁଁ ସେଟା କାରଣ ମୁଁ ଏଇଠି ଏବେ ଗ୍ରାଜୁଏସନ କମ୍ପ୍ଲିଟ୍ କରିକି ମୁଁ ଏତେ ଦେଖିଲି ଯେ ଏବେ ସବୁ ଛୁଆଅଡା ସରକାରୀ ମାନେ ଚାକିରି ଚାକିରି ପାଇଁ ଏବେ ଇଏ କରୁଛନ୍ତି କିନ୍ତୁ ଗଭର୍ଣମେଣ୍ଟ ଜବ୍ ଏବେ ଆଉ କେହି ବେଶୀ ପାଉନାହାନ୍ତି ତ ମୁଁ ବି ତୁମ ସାଙ୍ଗର ସେଠି ପଢାପଢି କରିଥିନେ ଯାହା ଯେତେ ଖର୍ଚ୍ଚ ହେଇଥାନ୍ତା ଟିକେ ମୁଁ ଖର୍ଚ୍ଚ କରିଥାନ୍ତି ଯାହା ବି ଯାହାବି ଜବ୍ ତ ନେଇଯାଆନ୍ତା? ସେଥିପାଇଁ ତୁମକୁ ପଚାରିଲି ସେଟାରେ ମୁଁ ପଢ଼ିପାରିବି କି? ଏବେ କିଛି ଭ୍ୟାକେନ୍ସି ଅଛି ନା ଆଡମିସନ ଅଛି?
ଆଡମିସନ ଭାଇ ଆଉ ଦି ଦିନ ଅଛି ପରା ଦେନ ସରିଯିବ।
ଆଚ୍ଛା ଠିକ ଅଛି ତାହେଲେ ମତେ ଟିକେ ଜଣ ଦିଅ ନା ମୁଁ କେମତି ଟିକେ ଆଡ଼ମିନ୍ ହେବି?
ମୁଁ ଆପଣଙ୍କୁ ସାରଙ୍କ ନମ୍ବର ଟା ଦେଇଦେମି। ଆପଣ ତାଙ୍କ ସାଙ୍ଗରେ କଥା ହେଇଯିବେ ସେ ସବୁ ଡିଟେଲ ବୁଝିଦେବେ।
ଠିକ୍ ଅଛି ଆଜ୍ଞା ଠିକ ଅଛି ଆଚ୍ଛା ଇଏ ଆପଣଙ୍କ କୋର୍ କିଛି ସଜେକ୍ଟ ଅଛି ମତେ ଟିକେ କହିଲେ? ହାଲୋ।
ହଁ। ଆମର ଅଛି ବେସିକ୍ ଡାଟା ତାପରେ ଆ
ହଁ ଆସୁଛି, ଆଜ୍ଞା ଆସୁଛି।
ହଁ ମୁଁ କହୁଥିଲି ଆମର ଯେ କୋସଟ ଅଛି ସେ ବେଶିକ ଟା ରହୁଛି ବେସିକ ଟା।
ହୁଁ,
ବେସିକ୍ ଡାଟା ପରେ ରହୁଚି ଡାଟା ଏନାଲାଇସ୍। ତାପରେ ଆମର ରହୁଛି କୋଡିଂ ରହୁଚି କୋଡିଂ ରହୁଚି, କୋଡିଂ ପରେ ପାଇଥନ ରହୁଛି, ତାପରେ ଏକାଉଣ୍ଟିଂ ରହୁଚି। ତାପରେ ହଉଚି ଆମର ଯେତେ ସବୁ ରହିଲା ଏ ଆଇ ଏ ଆଇ ମ୍ୟାନେଜର ହବା ପାଇଁ ଏ ଇ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ନୂଆ ଗୋଟେ ଆସିଚି କୋର୍ସ ସେଟା ବି ଅଛି। ତାପରେ ଏ ଆଇ ଡେଭଲପର ସବୁ ପ୍ରାୟ ସବୁ କୋର୍ସ ଅଛି। ଏ ଇ ଡେଭଲପର ଅଛି। ହଁ,
ଆଚ୍ଛା ତାହେଲେ ଜବ୍ ଫିଲ୍ଡକୁ ଯିବା ପାଇଁ ଏଗୁଡ଼ା ସବୁ ମାନେ ସବୁ ପଢ଼ାପଢ଼ି ନିହାତି ଦରକାର।
ହଁ ହଁ ଆପଣଙ୍କୁ ସେମାନେ ବେଶକି ରୁ ଷ୍ଟାର୍ଟ କରିକି ପୁରା ଏଡଭାନ୍ସ ଯାଏ ମାନେ ପୁରା ଏ ଆଇ ର ଯେତେ ଯାଏଁ ସବୁ ଅଛି, ଆମର ଏ ଆଇ ର ମ୍ୟାନେଜମେଣ୍ଟ ପାଖରୁ ହେଇକି ଏ ଆଇ ର ପ୍ରଡକ୍ସନ ଏ ଆଇ ର କମୁନିକସନ ସ୍କିଲ ସବୁ ପୁରା ଏ ଟୁ ଜେଡ୍ ସବୁ ଶିଖିବେ ସେଠି।
ହୁଁ-ଉ-ଉ ମୁଁ ଟିକେ କିଉରିଅସ୍ ହଉଛି ଆଜ୍ଞା ଜାଣିବା ପାଇଁ ଆଚ୍ଛା ଠିକ୍ ଅଛି ଆପଣଙ୍କ ଜବ୍ ସାଲାରୀ ପ୍ୟାକେଜ ର ଆପଣ ବଡ ଭାଇ ମାନ ଯାଇଥିବେ ସେମାନେ କେତେଟ ଯାଇଛନ୍ତି?
ବଡ ଭାଇ ମୋ କଣ୍ଟାକ୍ଟର ଯିଏ ଥିଲେ ବଡ ଭାଇ ସେ ଭଲ ପାଠ ପଢ଼ୁଥିଲା, ଭଲ ଷ୍ଟଡ଼ି କରଥିଲେ। ସେ ଯାଇଛନ୍ ଏଇଛୁଙ୍କା ଦି ଲକ୍ଷ କୋଡିଏ ହଜାରରେ ଯାଇଛନ୍।
ଆଚ୍ଛା ଏତେ ପଇସାର ସେମାନେ ଯାଉଛନ୍ତି ଆଛା ତାହେଲେ ଏଇଠାର କହା ଏଇଟାର ତା ଆହେଲେ ଆପଣଙ୍କ ଭଲ ସେ ଚାକିରି ଆପଣ ପାଇକି ନିଜେ କୋରିଅର ବିଲ୍ଡ କରିପାରିବେ। ଆଚ୍ଛା, ଠିକ ଅଛି ମୁଁ ଜାଣି ପାରିଲି ଏବେ।
ସେ ଏବେ ଥାଇଲାଣ୍ଡ ର ଅଛ।
ହଁ ହଁ ଥାଇଲାଣ୍ଡର ତାଙ୍କୁ ଭଲ ସେ ଏବେ ଦରମା ମିଳୁଥିବ ଡଲର ହେରିକା।
ହଁ ହଁ ସେ ଡୋଲରରୁୁ ପାଉଛନ୍
ହୁଁ ଠିକ୍ ଅଛି ମୁଁ ବି ହେଇଟା ବର୍ତମାନ ପଢିବା କୁ ଚାହେ ଆଚ୍ଛା ଆପଣଙ୍କ ସାର୍ ଙ୍କ ନାଁ ମତେ କହିଦିଅନ୍ତୁ। ଆଉ ତାଙ୍କୁ ଡିଟେଲ୍ ଟିକେ ପଠେଇଦେବେ ଆଜ୍ଞା।
ହଁ ସାରଙ୍କ ନାମ ହଉଚି ସୁଶାନ୍ତ ସିଂହ ରାଜପୁତ।
ହୁଁ।
ଆଉ ସାର୍ ଙ୍କ ଘର ହଉଚି ରାଜସ୍ଥାନ। ଆଉ ସାର୍ ହିନ୍ଦୀ ର କଥା କହିବେ ଆପଣ କଥାବାର୍ତ୍ତା ହେଇଯିବେ ଆରାମସେ। ହିନ୍ଦୀ ତ ଜାଣିଥିବେ ହଁ ହଁ ହଁ ସାର୍ ଙ୍କୁ ଟିକେ କହିଦେବେ
ଖାଇବା ଟିକେ କଣ ମୋତେ ଟିକେ କୁହନ୍ତୁ, ଦେଖନ୍ତୁ ଆମର ତ ଓଡ଼ିଶାରେ ରୁହେ ଓଡ଼ିଶାରେ ତ ଆପଣ ଜାଣନ୍ତି ଖାଇବା କେମିତି ଏଇଠି ଦେଖନ୍ତୁ ଦେଖି ପଖାଳ ଯେମିତି ନହେଲେ କାହାରି ଗୋଟେ ହବନି ରାତିରେ ଯେମିତି ରୁଟି ଆଉ କିଛି ସେମିତି ମୁଡି ଫୁଡି ସେ ସେଇଠି ସବୁ ନେଇକି ଯାଇହବ? ନା ସେଇଟା ସବୁ ଏଲାଉ ନାହିଁ ଆଜ୍ଞା। ଆଉ ସେଠି ଫୁନ୍ ଏକା ଏଲାଉ ଅଛି?
ଫୋନ ଏ ଏଲାଉ ଅଛି କିନ୍ତୁ ଫୋନ୍ କ୍ଲାସ୍ ଟାଇମରେ ଏଲାଉ ନାହିଁ ଯେତେବେଳେ ଆପଣ କ୍ଲାସ୍ ଯିବେ ଯେତେବେଳେ ଆପଣ ଫୋନ୍ ରଖିଦେବେ ଫୋନ୍ ଆପଣଙ୍କୁ ଏଲାଉ ଦିଆଯିବ ନାହିଁ ବୁଝିଗଲେ।
ହଁ ଠିକ୍ ଅଛି ଯେମିତି ଆମ ଓଡ଼ିଶାରେ ଯେମିତି ମୁଁ ମେସ୍ ର ଯେମିତି ପେ ଗ୍ରାଜୁଏସନ୍ ମେସ୍ ର ମୁଁ କରୁଥିଲି। ସେଥେନେ ଆମକୁ ବାହାରେ ସବୁ ଖାଇବାକୁ ଦଉଥିଲେ ଯେମିତି ମେସ୍ ର ଇଡିଲି କେଦିନ ଇଡିଲି, କେଦିନ ପୁରି କେଦିନ ତଡକା, ଆଉ କେଦିନ ମାଛ, କେଦିନ ଅଣ୍ଡା, କେମତି ଏମିତି କେମିତି ଦୌଡ଼ିଲେ, ସେଇଠି ମେନ୍ୟୁ ର କିଛି ଏମିତି ଅଛି ନା ସବୁ ଅଲଗା ଅଲଗା?
ଆଜ୍ଞା ରୋ ଅଲଗା ଅଛି। ଟିକେ ତ ଯେ ବେଙ୍ଗଲୋରୁରେ ମାନେ ବେଶି ଖାଆନ୍ତି ଇଟଲି, ଉପମାଟା ଖାଆନ୍ତି କିଏ, ଆଉ ସେଠି ତାଙ୍କର ଟିକେ ଅଲଗା ଷ୍ଟାଇଲ ତାଙ୍କ ମାନେ ଓଡ଼ିଶା ଖାଇବା ଟିକେ ଅଲଗା ହବ ଟେଷ୍ଟ ଟିକେ ଅଲଗା ହବ। ତାଙ୍କର ସେଠି ଟିକେ ଖଟାଳିଆ ଖାଇବା ଟିକେ ବେଶୀ ଭଲ ଲାଗେ ମାନେ ସବୁ ଜିନଷ ଟିକେ ଖଟା ଆପଣଙ୍କୁ ଲାଗିବ।
ହୁଁ ମୁଁ ଜାଣିପାରୁଛି ଏବେ ତାଙ୍କ ଟିକେ ଖାଇବା ଅଲଗା। ଆଚ୍ଛା ସେଇଠି କଣ ଲାଙ୍ଗୁଏଜ୍ ର ଟିକେ ଦିକତ୍ ଅଛି ମୁଁ ଜାଣି ପାଇଲି ଟିକେ। ସେ ସମସ୍ତେ ଟିକେ ମାନେ ଆମକୁ କିଛି ସେଠି ତେଲୁଗୁ ଶିଖିକି ଯାଇତେ ପଡ଼ିବ? ଆ ସେଇଠି ତାର ବି କିଛି କୋର୍ସ ଅଛି।
ନା ନା ତେଲୁଗୁ ଆପଣ ଲୋକାଲ୍ ଭାଷାଟା ଟିକେ ୟୁଟ୍ୟୁବୁରୁ ମାରିଦେବେ। ଯେ କେମିତି କଣ କଥା କହୁଛନ୍ତି। ଆଉ ଲୋକାଲ୍ ଭାଷା ଶିଖିଗଲେ ସୁବିଧା ହବ ଆପଣଙ୍କ ଲୋକାଲ ଭାଷାର ଆଜ୍ଞା।
ହୁଁ। ଠିକ୍ ଅଛି। ଆଚ୍ଛା ଇଏ ଆମର ସେଇଠି କିଛି ମାନେ ଅ ଗର୍ମେଣ୍ଟ ତରଫରୁ କିଛି ସ୍କୋଲାରସିପ୍ ଆପ୍ଲାଏ ହଉଛି କି ଯେମିତି ଆମେ ହଉ ଛି ଜେନେରାଲ କାଷ୍ଟ ହଉକି ଆମେ ଏସି କାଷ୍ଟର କିଛି ସରକାର ସହଯୋଗ କରେ ସେଇଟା କିଛି ଅଛି କି ଆପ୍ଲାଏ କରିବା ପାଇଁ?
ନା ନା ଏଟା ହଉଚି ଆମର ପୁରା ପ୍ରାଇଭେଟ ସଂସ୍ଥା ଏଟା ଆପଣଙ୍କୁ କମ୍ପାନୀ ଯେହେତୁ ପ୍ଲେସମେଣ୍ଟ୍ ଦଉଚି। ଏଟା ଆପଣଙ୍କ ପୁରା ପ୍ରାଇଭେଟ୍ ସଂସ୍ଥା ଯେହେତୁ ଏଠି କିଛି ସ୍କୋଲାରସିପ୍ ମିଳିବ ନାହିଁ ସେ ଆଶା ରଖିବ ନାହିଁ ଯେ ଏଠି ମୁଁ ସ୍କୋଲାରସିପ୍ ପାଇବି କିଛି ସ୍କୋଲାରସିପ୍ ମିଳିବ ନାହିଁ ଏଠି ଆପଣ କାମ ଶିଖିକି ଆସୁଚ ଯେ ଆପଣ କେତେ କାମ କରିପାରିବେ। କେତେ କାମ ଶିଖିପାରିବେ? କେତେ ନିଜକୁ ନିଜେ ନୂଆ ତିଆରି କରିପାରିବେ ସେଇ ଇଏ‌ ରେ ଆପଣ ଆସୁଛ ବୁଝିପାରିଲେ।
ଯେହେତୁ ସାଙ୍ଗ ମୁଁ ତୁମେ ବି ତ ଜାଣିଛ ମୁଁ ଓଡ଼ିଶାରେ ଏବେ ଗ୍ରାଜୁଏସନ୍ କମ୍ପ୍ଲିଟ୍ କରିଚି। ଆଉ ମୋ ପାଖରେ ବି ଏତେ ପଇସା ନାହିଁ ଯେ ମୁଁ ଅଶି ହଜାର ଟଙ୍କା ଲେଖାଏଁ ଦେବି ଟିକେ କମ୍ ହେବନି କି ଯଦି ସ୍କୋଲାରସିପ୍ ତ ମୁଁ ପାଇଥାନ୍ତି ସେଇଟା ମୁଁ କିଛି ବଞ୍ଚେଇ ପାରିଥାନ୍ତି କିନ୍ତୁ ମୋ ପାଖରେ ଏତେ ପଇସା ନାହିଁ। କିଛି କମେଇ ପାରିବ କି ତା ପାଇଁ?
ଦେଖ କ୍ରୋସ୍ ଫି ହଉଛି ଲକ୍ଷେ ଟଙ୍କା କିନ୍ତୁ ସାରେ ଯେହେତୁ ମୋର ଚିହ୍ନା ଜ
ସେ ମୋବା କରୁଥିଲ ସେ ସାର୍ ଙ୍କ ସାଙ୍ଗରେ କଥା ବାର୍ତ୍ତା ହେଇକି। ସେ ଅଶି ହଜାର ଟଙ୍କା ଦବ ଆଉ ତମର ଯଦି ପଇସା ନ ଦେଇପାରିବ ଗୋଟେ କାମ କର ତିନିଟା କିସ୍ତି କରିଦିଅ ଯେ ସାର୍ ମୁଁ ଅ ତିନି ମାସକୁ ଗୋଟେ କିସ୍ତି ଦେମି। ବା ଚାରି ମାସକୁ ଆପଣ ଗୋଟେ କାମ କ ଆପଣଙ୍କୁ କହିଦିଅନ୍ତୁ ସାର୍ ମୁଁ ଆଡ଼ମିଶନ ହେମି ଗୋଟେ କିସ୍ତି ଦେଇଦେମି। ଆଉ ଦୁଇ କୁସ୍ତି ଟା ଚାରି ଚାରି ମାସ ପରେ ଦେମି। ତିନିଟା କିସ୍ତି ର ଆପଣ ପଇସା ଟା ଦେଇଦିଉନ୍ତୁ ଅଶି ହଜାର ବୁଝିପାରିଲେ।
ହ ହୁଁ ହୁଁ ମୁଁ ସେଇଟା ହି ଭାବୁଥିଲି କାହିଁକି ନା ମୁଁ ତୁମେ ବି ଜାଣିଛ ମୋର ବି ଏତେ ପଇସା ପତ୍ର ନାହିଁ ମୁଁ ବି ଜଣେ ଗରିବ ଘର ଲୁକ। ଏବେ ମୁଁ ଭାବୁଛି ଚାରି ମାସରୁ ମୁଁ ସେଇଟା ଚାରିଟା କିସ୍ତି ଲେଖା ଦେଇଦେନେ କୋଡ଼ିଏ କୋଡ଼ିଏ କୋଡ଼ିଏ ହଜାର ଟଙ୍କା ନେଇଗଲେ ମୋର ସୁଜିଯିବ। ଆଉ ହଷ୍ଟେଲ୍ ପଇସା ଟା ମୁଁ ଧର କିଛି ନା କିଛି ପାଟ୍ ଟାଇମ୍ ଜବ୍ କରିକି ଆଚ୍ଛା ସେଠି ପାଟ୍ ଟାଇମ୍‌ ଜବ୍ କରିବା ପାଇଁ କିଛି ଅଛି?
ଆ ପାର୍ଟ ଟାଇମ୍ ଜବ୍ କରିବା ପାଇଁ ତ ବହୁତ୍ କିଛି ଅଛି। ମେନ୍ ହେଲା ଆପଣ ଯଦି ସେତିକି ଟାଇମ୍ ଦେଇପାରିଲେ। ଏଠି ଦେଖନ୍ତୁ ଏଠି ଆପଣଙ୍କ ର କ୍ଲାସ୍ ରହୁଛି। ଦଶରୁ ବାର ଯାଏ କ୍ଲାସ୍ ରହୁଛି ବାର ପରେ ରହୁଛି ଆପଣଙ୍କର ଦୁଇ ରୁ ଦୁଇ ରୁ ପାଞ୍ଚେ ଭିତରେ ଆପଣଙ୍କ କ୍ଲାସ୍ ଦିଟା ରହିବ। ଡେଲି ଆପଣଙ୍କର ତିନିଟା ରୁ ଚାରିଟା କ୍ଲାସ୍ ରହିବ ଆପଣ ଏ କ୍ଲାସ ପରେ ଯଦି ଆପଣ ପାର୍ଟ ଟାଇମ୍ କରିପାରିବେ। ତାହେଲେ ଆପଣଙ୍କର ଭଲ ଯଦି ଆପଣ ଯଦି ନ କରିପାରିବେ ଘର ଆପଣଙ୍କର ସେତିକି ଅର୍ଥ ଅଛି ଯେ ହଁ। ଘର ଦେଇକି ଆମ ପଢିପାରିବେ ସେଟା ବି ଆପଣଙ୍କର ଭଲ।
ହୁଁ ନିଶ୍ଚିତ ଆଜ୍ଞା ନିଶ୍ଚିତ ଯାହା ବି ହେଲେ ମତେ। ପାଟ୍ ଟାଇମ୍ ଜବ୍ ଟା କରିତେ ପଡିବ କି ନା ସୁବିଧା ସେଟା ଟିକେ ହବ ମତେ ହଷ୍ଟେଲ ପଇସ ଆଉ ଖାଇବା ପଇସା ଟା ଦେବା ପାଇଁ। କିଛି ନା କିଛି ଗୋଟେ ବାପାଙ୍କୁ ତ ସବୁବେଳେ ମାଗିହବନି ସବୁବେଳେ। ସବୁବେଳେ ପ୍ୟାରେଣ୍ଟସ୍ଙ୍ ଉପରେ ଡିପେଣ୍ଡାଣ୍ଟ ରହିବା ଭଲ କଥା ନାହିଁ ମୁଁ ଏଇଟା ବଡ଼ରୁ ବେଳକୁ ଜାଣେ ଆଜ୍ଞା। ସବୁବେଳେ ପ୍ୟାରେସ୍ ଉପରକୁ ଡିପେଣ୍ଡେଡ ହେଲେ ତାଙ୍କ ଉପରେ ବାଗାନ୍ ଟା ପଡ଼ିବ। ତ ତା ପାଇଁ ମତେ କିଛି ନା କିଛି ଗୋଟେ କରିକି ନିହାତି ଗୋଟେ। ପାର୍ଟ ଟାଇମ୍ ଜବ୍ ଖୋଜିକ ନିଜ ଖର୍ଚ ନିଜେ ବୁଝିିବାକୁ ଚାହିଁତେ ପଡ଼ିବ ଆଜ୍ଞା ଆପଣ ଏଇଟା ଠିକ୍ ଭାବୁଛନ୍ତି କି ନା।
ନିହାତି ନିହାତି ଭାବରେ ଠିକ୍ ଆପଣ ଭାବୁଛନ୍ତି।
ହୁଁ ସେଇଥିପାଇଁ ମୁଁ କହୁଥିଲି ଆଚ୍ଛା ସେଠି ପାର୍ଟ ଟାଇମ୍ ଯେଉଁ କିସ କିସ ଅଛି ମୋତେ ଟିକେ କହିଲେ ଟିକେ ମୁଁ ଜାଣିଥିଲି ଯେମିତି ଆପଣ ରାପିଡ଼ୋ ବା ସ୍ଵିଗି ଜେମାଟ ବା ଅଲଗା କିଛି ଯେମିତି ଫ୍ଲିପକାର୍ଟ ଘରିକା ସେଗୁଡା ସବୁ ମିଳିବ।
ନିହାତି ନିହାତି ଭାବରେ ଆପଣ। ଙ୍କ ଯଦି ଆର୍ ସି ଅଛି ବା ଡି ଏଲ୍ ଅଛି ତାହେଲେ ଆପଣ। ବାଇକ୍ ବା ସ୍କୁଟି ନେଇ ଆସିବେ ବେଙ୍ଗାଲୁରୁକୁ। ଯେତେବେଳେ ଆପଣଙ୍କର ନାହିଁ ମାନେ କଉଛି କି ଯେତେବେଳେ ଆପଣଙ୍କର କୌଣସି ଫିର ଭି ଇଏ ନାହି ମାନେ କ୍ଳାସ୍ ହଉ। ପିଡ଼ବା ସ୍ଵିଗି ର ଆପଣ ଦି ଜଣଙ୍କ ଆପଣ ଓଲା ସବୁଗାର ଗୋଟେ ଗୋଟେ ଆଇଡି କ୍ରିଏଟ୍ କରିଦେବେ ଗୋଟେ ଗୋଟେ ଆଇଡି କ୍ରିଏଟ୍ କରିଦେଲା ପରେ ଆପଣଙ୍କର କଣ ହବ ଯେତେବେଳେ ଆପଣ ଫ୍ରି ଟାଇମ୍ ରୁ ଗାଡ଼ି ଟା କାଢିବେ ଆପଣଙ୍କୁ ବେଷ୍ଟ୍ ହୋଉଚି ଗୋଟେ ଇଲେକ୍ଟ୍ରି ଜିବେ ଅନ୍ କରିଦେବେ ଯେ ଯେତେବେଳେ ପାଖାଖି ଲୋକେସନ ଯେ ଥିବେ। ଆପଣଙ୍କାରେ ଡ୍ୟୁଟି ଯାଇ କରିପାରିବେ।
ଠିକ୍ ଅଛି ଆଜ୍ଞା ଠିକ୍ ଅଛି ଆପଣ ବହୁତ ଧନ୍ୟବାଦ ଏତେ ସବୁ ଡିଟେଲ୍ ଜଣିବା ପାଇଁ। ଆପଣ ମୋତ ଡିଟେଲ୍ ପଠେଇ ଦିଅନ୍ତୁ ମୁ ସଙ୍କ ସାଙ୍ଗ କଥା କହିଦବି ଆଜ୍ଞା ରହୁଛି ଆଜ୍ଞା।
ଠିକ୍ ଠିକ୍ ଅଛି।